ହ୍ୟାଲୋ।
ହଁ କଣ କରୁଛ?
ମୁଁ କ୍ଲାସରେ ଥିଲି, ଟିକେ ବାହାରକୁ ଯାଇଥିଲ।
ଖାଇଲଣି? ଲଞ୍ଚ କଲଣି? ଓ ହ ମୁଁ ଏବେ ଲଞ୍ଚ କଆମର ଲଞ୍ଚ ଏରିଆଟା ଏଟା ନା ତ ସେଥିପ କି ଘୋ ଘା ଆ।
ହଉ ନାଇଁ ମୁଁ ଲଞ୍ଚ କରିନି। ମୁଁ ମୋ କ୍ଲାସରୁ ବାହାରିକି ଆସିଲି।
ଓହୋ କଣ କରୁଛନ୍ତି ଆପଣ?
ମୁଁ ବି ପଢୁଛି। ଆପଣ କଣ କରୁଛନ୍ତି? ଆଜ୍ଞା।
ଆଛା ମୁଁ ଜବ କରୁଛି।
ଜବ୍ କରୁଛନ୍ତି।
ପରେ ସମ ଅଲ୍ଟିମେଟରେ ଏମେ ସି ର ଟିଉଟର।
ଏମେସିି ନା ଆପଣ ବି କ୍ୟାଣ୍ଟିନରେ ଅଛନ୍ତି ନା ମୁଁ ମାନେ କ୍ରାଉଡେଡ଼ ସ୍ପେସ
ହଁ
ମାନେ ଟିକେ ବ୍ୟାକ୍ ଗ୍ରାଉଣ୍ଡରୁ ଟିକେ ଆବାଜ ଆସଥିବ।
କଣ ଭେଜ ନା ନନଭେଜ?
ଆଜି ନନଭେଜ, ଅଣ୍ଡା ଆଉ ମସରୁମ ହେଇଛି। ଆପଣଙ୍କର କଣ? ଆପଣ ତ ନନଭେଜ ହେଇଥିବ? ଆଜି ତ
ହୁଁ ଆଜି ଆମର କ୍ୟାଣ୍ଟିନରେ ଚିକେନ।
ଚିକେନ ହେଇଛି? ଆପଣ ବି ନନଭେଜ ଖାଆନ୍ତି କି?
ହଁ ମୁଁ ନନଭେଜ ଖାଏ। ମାନେ ଏମିତି ବୁଧବାର ଶୁକ୍ରବାର ଛ ରବିବାରେ।
ଆଚ୍ଛା। ଉଁ ଯୋଉ ଉ କହୁଥିଲି କଣ ହଁ ମାନେ ଆପଣଙ୍କର ଅ ଉଇକିରେ ତିନି ଦିନ ଟୋଟାଲ ମାନେ ଉଇକିରେ ତିନି ଦିନ ଆପଣଙ୍କର ହୁଏ? ନନଭେଜ୍ ନା ମାନେ ଫାଇଭ୍ ଡେଜ ହୁଏ?
ନାଇଁ ନାଇଁ
ତିନି ଦିନ ମାନେ ପାଳି କରିକି ଗୋ ଗୋଟେ ଥର ଅଣ୍ଡା ଗୋଟେ ଥର ମାଂସ ଆଉ ଗୋଟେ ଥର ମାଛ ହେଇଥିବ ମେନଲି ହଁ। ହଁ ଆମର ବି ସେମ।
ଭଗବାନ
ଆପଣଙ୍କର ଦେହ କେମିତି ଅଛି?
ହଁ ମୁଁ ଭଲ ଅଛି। ଏଇ ଆଉ ଏ ଆସୁନ ଭୁବନେଶ୍ଵର ବୁଲି।
ଭୁବନେଶ୍ୱର ହଁ ହଁ ହଁ। ମୁଁ ତ ଯାଏ ଯାଏ ମାନେ ଭୁବନେଶ୍ଵର ତ ମୁଁ ବହୁତ ଦିନ ରହିକି ଆସିଛି। ତାପରେ ମୁଁ ଏବେ ବହୁତ ମାନେ ଡିଷ୍ଟାନ୍ସରେ ରହିଯାଇଛି। ମୁଁ ଏବେ କୋରାପୁଟ ଡିଷ୍ଟ୍ରିକ୍ଟରେ ଅଛି।
ଆଁ ହଁ।
ଯାଏ ମାନେ ମୋ ଦିଦି ସେଇଠି ଜବ୍ କରୁଛନ୍ତି। ସେଇଠି ମୁଁ ଗୋଟେ ଗୋଟେ ଟାଇମ ଯାଏ। ଆଜ୍ଞା?
ମେଳା ହୁଏନି କି ଖଣ୍ଡଗିରି ମେଳା।
ହଁ।
ମୁଁ ସେଇ ପାଖରେ ହିଁ ରହୁ
ଆଚ୍ଛା ଆଉ
ସତ୍ୟ, ସତ୍ୟ
ଦିଦି ଆପଣ କଣ ପଢ଼ିଛନ୍ତି। ମାନେ ଆପଣ କେତେ ଯାଏ ପଢ଼ିଛନ୍ତି?
ଏମେ ସେ ଏମେ ସେ ନର୍ସ।
ଏମ୍ ଏସ ସି ନର୍ସିଂ?
ହୁଁ
ଆଚ୍ଛା ଆଚ୍ଛା ବି ଏସ୍ ସି ନର୍ସିଂ ଏମ ଏସ ସି ନର୍ସିଂ।
ହଁ।
ଓ ତାହାଲେ ଆପଣ ନର୍ସ ଦିଦି।
ହଁ, ମୁଁ ତାର ଇଏ କରୁଛି ପଢୋଉଚି ପିଲାଙ୍କୁ।
ପଢୋଉଛନ୍ତି ହଁ ଏମ୍ ଏସ ସି କଲେ ହଁ।
ହ
ମାନେ ଆପଣଙ୍କର ଗମେଣ୍ଟ ହେଇଯାଇଥିବ?
ନାଇଁ, ନାଇଁ ପ୍ରାଇଭେଟ୍ ହି। ତମେ ତମେ ଏବେ କଣ କରୁଛ?
ମୋର ଏବେ ଗ୍ରାଜୁଏସନ ସରିଲା ମୁଁ ହଁ ଡି ଏଲ ଏଡ୍ କୋର୍ସ କମ୍ପଲିଟ ଗ୍ରାଜୁଏସନ ସରିଯାଇଛି। ମୁଁ ଏବେ ଡି ଏଲ୍ ଏଡ୍ କୋର୍ସ କରୁଛି। ମାନେ ଏଇଟା ଫାଷ୍ଟ ଇୟର।
ସତରେ ଆଛା
ଆଉ କଣ କୁହ?
ମୋର ବି ଗୋଟେ ସାଙ୍ଗ ସେ ଭୁବନେଶ୍ୱର ରେ ବି ଏସ୍ ସି ନର୍ସିଂ କରିଥିଲା। ବି ଏ ସି ନର୍ସିଂ ସେ କରୁଥିଲା। ଆଉ କଲେଜ ତ ମୁଁ ମୋର ଠିକସେ ମନେ ନାହିଁ ସେ କୋଉଥିଲା ଉଁ ଆଉ ବୋହୁତ ଦିନ ହେଲେ ତା ସହିତ କଥା ହେଇନି ନା ତ ମୁଁ ମନେ ବି ନାହିଁ ତାକୁ
ଏନ୍ ଭ
ପଚାରଲେ ଜଣାପଡିବ ଆଉ।
ଓହୋ। ତମର ଏବେ କଣ ପ୍ଲାନିଂ କଣ ଗ୍ରାଜୁଏସନ ପରେ?
ଗ୍ରାଜୁଏସନ୍ ପରେ ଏଇ ତ ଗୋଟିଏ କୋର୍ସ କରୁଚି ଆଉ ବା କି ଗମେଣ୍ଟ ଆ ଏଗଜମ ପାଇଁ କି ମୁଁ ପ୍ରିପେୟାର ହୋଉଛି।
କଣ କହିଲା ସତ୍ୟ। ଆଚ୍ଛା ଭଲ କଥା ଆଉ ମନ ଦେଇକି ପଢାପଢି କର।
ହଁ ସେଇଟା ତ ମତେ ତ ଏଇଟା କରିବାର ନଥିଲେ ମୁଁ କରିଦେଇଚି ଗୋ ଗୋଟେ ବର୍ଷ ଟାଇମ୍ ୱେଷ୍ଟ୍ ନହବ ବୋଲି ଆଉ ମୁଁ ତ ପ୍ରିପେୟାର ହୋଉଛି ଯଦି ଅଲଗା କୁଆଡେ ହେଇଯାଏ
ଏବେ ତ ସବୁ ଯୋଉ ଗ୍ରାଜୁଏସନର ସବୁ ଯୋଉ ପରେ ବ୍ଲକ ଫ୍ଲକ୍ ତହସିଲ ଏଗୁଡ଼ା ସବୁ ବୋହୁତ ସାରା ବାହାରୁନିନା ପୋଷ୍ଟ।
ହଁ ସେ ତା ପାଇଁ କି ସେଣ୍ଟ୍ରାଲ ଗମେଣ୍ଟର ଗୋଟେ ଫର୍ମ ପକେଇଚି। ଏଗଜାମ ତ ମୁଁ ଦେଇନି ଯାଏଁ ଆଉ
ଏବେ ବୋହୁତ ସାରା କୋର୍ସ ବାହାରୁଚି।
ହଁ ବୋହୁତ କୋର୍ସ ବାହାରୁଛି। ଯଦି ସେଇଟା ମୋର ହେଇଗଲା ତାହେଲେ ଏଇ କୋର୍ସଟା ମୁଁ ଛାଡିଦେବି। ଆଉ ତାପରେ ଓ ପ୍ଲାନିଂ ଏମତି ଅଛି କିଛି ଗୋଟେ ହେଇଗଲେ
ନାଲ ତାପରେ ଯଦି ଭଲ ମିଳିଲା ତାହେଲେ ଏଇଟା ଛାଡ଼ଦୋବ ଆଉ।
ହଁ ଭଲ ମିଳିଲେ ଛାଡିଦେବି କିନ୍ ଏଇଟା ଏବେ ଯଦି ହେଇଯାଏ କିମ୍ବା ଯଦି କିଛି ଅଲଗା ଉଁ କୋଉ ଫିଲଡରେ ମୋର ହେଇଯାଏ କିଛି ଗୋଟେ। ଦେନ୍ ତାପରେ ମୁଁ ଡିଷ୍ଟାନସରେ ପିଜି କରିବି ବୋଲି ଭାବୁଚି ଡିଷ୍ଟାନସରେ ପିଜି ପି ଏଚ୍ ଡି କରିବାର ମୁଁ ଅଛି ଆଉ। ବାକି ଏଇ ଦୁଇ ବର୍ଷ ମତେ କଣ କରିବାର ଅଛି ସେଟା ମୁଁ ନିଜେ ଜାଣିନି ମତେ ଯଦି ଗମେଣ୍ଟ ଏ ମିଳିଗଲା ନହେଲେ ଏଇଟା ଆର ବର୍ଷ ସରିଗଲେ ଏଇଥିରେ ହେଇଗଲେ ପୋଷ୍ଟିଙ୍ଗ୍ ମୁଁ ଡିଷ୍ଟାନ୍ସରେ ପି ଜି ଫି ଜି କରିବି ଆଉ
ଏବେ କୋଉଠି ରହୁଚୁ?
ଏବେ ମୁଁ କୋରାପୁଟରେ ଆସିକି ପଢୁଚି ମୋ ଘର ଯାଜପୁରରେ।
କୋରାପୁଟ ତ ବଢିଆ ଯାଗାଟା ନାଇଁକି।
ହଁ।
ସେଠି ଆଉ ସବୁ କଣ କଣ ଦେଖିବା ପାଇଁ ଅଛି?
ଦାରିଙ୍ଗବାଡି ବୋହୁତ ମାନେ ବୋହୁତ ଭଲ ଭଲ ଜାଗା ସବୁ ମୁଁ ତ ଏଯାଏଁ
ମୁଁ କଇଲି ସେଇଠୁ କେତେ ବାଟ?
ଏଇଠୁ ମୁଁ କହିପାରିବିନି ଦାରିଙ୍ଗବାଡି ମୁଁ ତ ଏଯାଏଁ ଯାଇନି ନୂଆ ନୂଆ ଆସିଚି। ଆଉ ପଚାଶ ମାନେ ପଚାଶ
ଆକଚୋଲି କୋଉଠି କି କୋରାପୁଟ
ଆମ ନାଇଁ ମୁଁ ଯାଜପୁରରୁୁ ଆସିଛି।
ଆଛା ଆଛା।
ଯାଜପୁରରେ ମୁଁ ତ ସେଠି ପଢୁଥିଲି ମୁଁ ମୋ ଲା-ଲାଇଫରେ ଫାଷ୍ଟ ଟାଇମ୍ ଏତେ ଦୂରକୁ ଆସିକି ପଡୁଚି।
ହୁଁ ମାନେ ଆଉ କିଏ ସାଙ୍ଗସାଥି ଅଛନ୍ତି ନା ତମେ ଏକଲା?
ହଁ ଅଛନ୍ତି ସାଙ୍ଗମାନେ ଅଛନ୍ତି।
ଆଚ୍ଛା।
ସାଙ୍ଗମାନେ ଆମ ପଟରୁ ବି ଅଛନ୍ତି ମାନେ ଅ ଖୋର୍ଦ୍ଧା, କଟକ ଯାଜପୁର, କେନ୍ଦ୍ରାପଡା ଏମିତି ଅଛନ୍ତି ସାଙ୍ଗମାନେ।
ନା ସେପଟ ଆଉ ଏପଟ ପୁରା ଅଲଗା ନା।
ପୁରା ଅଲଗା ମାନେ ମତେ ଟୋଟାଲ ଟୋଟାଲ ସବୁ କିଛି ହିଁ ଅଲଗା।
ପିନ୍ଧିବା ସବୁ ଅଲଗା।
ଅଲଗା। ପୁରା ଡିଫରେଣ୍ଟ ମାନେ ମୋ ଆମର ସେଠି ଲାଇଫଷ୍ଟାଇଲ ଠାରୁ ସେଠି ଲାଇଫଷ୍ଟାଇଲ ବି ପୁରା ଡିଫରେଣ୍ଟ। ଯୋଉମାନେ ଜବ୍ କରୁଚନ୍ତି
ସେପଟେ ସବୁ ମାନେ ଖାଇବା ପିଇବା କଣ ମାନେ ସ୍ପେଶାଲ କଣ କୋରାପୁଟର।
ଆପଣ ଦିଦି ଖାଇସାରିଲେଣି ନା ଖାଇବା ଖାଇନାହାନ୍ତି।
ଏବେ ଏଇ ଯୋଷ୍ଟ ଆସିଲି ଖାଇବା ପାଇଁ।
ଆସିଲେ
ହୁଁ।
ଆଚ୍ଛା ଆପଣଙ୍କର କହୁଥିଲେ ନନଭେଜ୍ ହେଇଛି ବୋଲି।
ଆମର ଆଜି ଭାତ, ଡାଲି, ଚିକେନ, ମିକ୍ସ ଭେଜ।
ଆଜ୍ଞା । ଦିଦି ଆପଣଙ୍କର ତ ଭେଜ ରେ ବି କଣ ଗୋଟେ ହେଇଥିବ ଏକ ଏଷ୍ଟ୍ରା ଆଇଟମ
ଭେଜ ରେ ମିକ୍ସ ଭେଜ ସବୁ ମିଶିକି।
ହ ଆପଣ ମାନେ କ୍ୟାଣ୍ଟିନରେ ଖାଉଛନ୍ତି ନା।
ହଁ ହଁ।
ତୁମେଆପଣ ସେଠି ଘରଭଡା ନେଇକି ରହିଛନ୍ତି ନା ଆପଣଙ୍କୁ କ୍ୟର୍ଟର ମିଳିଛି।
କଣ କହିଲ?
ମୁଁ କହିଲି ଆପଣଙ୍କୁ ସେଠିକ କ୍ଵର୍ଟରମିଳିଛି ସି ବିନା ଆପଣ ଘର ଭଡା ନେଇକି ରହୁଛନ୍ତି।
ନା ନା ଘର ଭଡା।
ଓ ଘର ଭଡା ନେଇକି ରହୁଛନ୍ତି କିନ୍ତୁ ମାନେ କ୍ୟାଣ୍ଟିନରେ ବି ଆପଣଙ୍କୁ ମାନେ ଫିସ୍ ଭରିକି ଖାଇବାକୁ ପଡୁଥିବ।
ର୍ହିଁ ହଁ ପେମେଣ୍ଟ କରିିବି ସବୁ।
ଆଜ୍ଞା।
ମୁଁ ସବୁଦିନ ଟିଫିନ ଆଣେ ଆଜି ଆଣିନି।
ଆଛା ମାନେ ହଁ ଯୋଉମାନେ ଖାଉଥିବେ କ୍ୟଣ୍ଟିନ୍‌ ରେ ସେମାନେ ମନ୍ଥଲି ତ ପେମେଣ୍ଟ କରୁଥିବେ ଆପଣ ଗୋଟେ ଦିନ ଖାଇଲେ ପେମେଣ୍ଟ କରିଥିବେ। ମୁଁ କାଲି କ୍ୟାଣ୍ଟିନ ଯେଉଁମାନେ ସବୁଦିନ ଖାଉଥେବେ ସେମାନେ ମନ୍ଥଲି ପେମେଣ୍ଟ କରୁଥିବେ।
ନା ନା ଡେଲି ଡେଲି କରା କରାହୁଏ।
ଓ ମାନେ କ୍ଯମାନେ
ଡେଲି ଡେଲି ପେମେଣ୍ଟ।
ଡେଲି ପେମେଣ୍ଟ ବେଶି ସେ ଆପଣ କ୍ୟାଣ୍ଟିନରେ ସେଟା ଖାଇବାକୁ ଦିଅନ୍ତିୁ ତ।
ହଉ ତମେ ଯାଅ ଲଞ୍ଚ କରିବ ଯାଅ ହେଲା।
ଆଜ୍ଞା ଦିଦି ଠିକ ହେଲେ ମତେ ହେ ତାଲେ କଲ କରିଦେବେ ଆପଣ ଦେହେଲେ ଫି ହେଲେ ଆଉ ଦିଦି ରାତିରେ ଆପଣ ଅଛନ୍ତି ତ? ଆଜି ରାତିରେ। ଆଜ୍ଞା ଦି
ରଖିଦେଲି ବାଏ ବାଏ।
ଆଜ୍ଞା ଦିଦି ବାଏ ରହିଲି।